ହ୍ୟାଲୋ। ହ୍ୟାଲୋ।
ହାଲୋ ହାଲ
ହ୍ୟାଲୋ ଖାଇ ପି ସାଇଲଣି?
ନାଇଁ ନାଇଁ ଖାଇନି।
ଆଉ କଣ କରୁଛ?
ବଇଚି ଆଉ
ଆଉ କିଛି ଖାଇ ନ ତା ହେଲେ ନା।
ନା ନା।
ଆଚ୍ଛା ଆଛା। ଆଉ କଣ କିଆ ସବୁ ରୋଷେଇ ବାସ ହଉଛି।
ହଁ ରୁଟି କରିଥିଲି ଆ ଡାଲମା ହୁଁ।
ଡାଲମା କଣ ପରିବା ପଡିଚି?
ହଁ ଏଇ ବାଇଗଣ ଆଳୁ
କଣ କିଣିକିନା ବାଇରେ ଚାଷ କରୁଛ।
କିନିକି ନା ବାଇରେ ଆରୁ ବାହାରି ଫେନା ଇ।
ଆଉ କାହିଁକି ଅଳପ ଭାରି ଯଦି ନାହିଁ ଛାତ ଉପରେ ବି ତ କରିପାରିବ। ଛାତ ଉପରେ କଣ କରିବୁ ନା ଛାତ ଉପରେ ପଟା ବିଛେଇଦବ ପଟା ବିଛେଇକି ତା ଉପରେ ପଟା ଉପରେ ଜଡି ପାରିଦେବ।
ହୁଁ।
ଜରି ଜରି ପାରିକି ଜରି ପାରିଦବ ଜରି ପାରିକି ଗୋଟେ କାମ କରିବ କଣ ନା ତାପରେ ମାଟି ବିଛେଇ ଦବ ଅଳ୍ପ ମାଟି ବିଛେଇକି ତା ଉପରେ ଗଛ ଲଗେଇଦବ ଅଳପ ଅଳପ ମାନେ ଯେତିକି ପାଣି ସୁବିଧା ଥିବ ସେଇ ପାଣି ଅଳ୍ପ ଅଳ୍ପ ଥବ ସେଇ ଅଳପ ଅଳପ ପାଣି ରେ ତମେ ବି ଚାଷ କରିପାରିବ। ଆଉ ସେଇ ପାଣି ସେମାନଙ୍କର ଯେ ଏତିକି ପାଣି ଆସିଲା କି ଯାହା ହେଲା ସେଇଥିରେ ତମେ ବି ଚାଷ ଟା ଆରମ୍ଭ କରିପାରିବ। ଆ ଆରମ୍ଭ କରିଦେଲେ ସେ ଅଳପ ଚାଷରେ ଭଲ କିନ୍ତୁ ଯେତିକି ପାରିବ ସେତିକି କରିବ ସେଇଟା ସବୁଠୁ ଭଲ। କାହିଁକି ନା ତୁମେ ଅନ୍ୟ ବାରି ନାହିଁ ନା। ଆଚ୍ଛା ବାରି ଥିଲେ ପାଣିର ଅଭାବ ତମେ ବେଶୀ ଫସଲ ଲଗେଇଦେଲେ ଆଉ ପାଣି ଯୋଗେଇ ପାରିବ ନାହିଁ। କାହିଁ ନା ବର୍ତ୍ତମାନ ଦେଖୁଛ ବର୍ଷାର ଅଭାବ ବର୍ଷା ତ ବିଲୁ ବିକୁଲୁ ହଉନି ଏଇ ଚାଷୀମାନେ ଖୁ ମାନେ ହଳ କରିବେ କରିବେ ବୋଲି ଅନେଇକି ବସି ବସି ଆଜି ପର୍ଯ୍ୟନ୍ତ ପର୍ଯ୍ୟନ୍ତ ହେଇଗଲା ବର୍ଷା ଟୋପଏ ହଉନି। ଯୋଉ ଆଡା ହଉଛି ଏବେ କଣ ଗୋଟା ଗୋଟା ଜାଗାରେ ହେଇଯାଉଛି। ହେଇଗଲା ପରେ ସେତିକି ପାଣି ବି ସପିସେଣ୍ଟ ନୁହଁ। ମନେକର ସେଇ ଏତିକି ବର୍ଷା ହେଲା ମନେକର ଚାଷୀ ଚାଉଚନ୍ତି ନାଇଁ ହଁ ହଳ ବୁଲେଇଦବେ। ହଳ ବୁଲେଇ ଦେଲା ପରେ କଣ କରିବେ ମାନଙ୍କର ଚାଷ କମ ଭ୍ରମଣ କରିସାରିଲା ପରେ ସେମାନେ ଭାବୁଛନ୍ତି ଆମେ ଯଦି ବିହନ ଟା ପକେଇ ଦବୁ ପଛୁକୁ ଯଦି ବର୍ଷା ନହବ କାହିଁକିନା ବିଲ ଚାଷ କଲେ ପାଣି ଟିକେ ଅଧିକା ଦରକାର ଅଧିକା ପାଣି ଏତେ ସମ୍ବଳ ଥିବା ଦରକାର ପାଣି ଯୋଗେଇବା ବିଲକୁ ଦରକାରେ। ଆଜିକାଲି ଆମେ ଜାଣୁଛୁ କଣ ଏଗୁଡା ସବୁ ଆମେ ନିଜେ ନିଜେ ଭୁଲ କରୁଛୁ। ଏଇ ଗଛ ଗଛ ଗୂରା କାଟି ପକଉଛୁ ଆମେ। ଗଛ କାଟିଦବା ଭିତରେ କଣ ହଉଛି ଏ ବର୍ଷା ଉ ଉଁ ଵର୍ଷା ର ପରିମାଣ କମି ଯାଉଛି। ଯଦି ଗଛ ଗୁଡାକ ଥାଆନ୍ତା? ଗଛ ଥବ ଯେତେ ଜଙ୍ଗଲ ସୃଷ୍ ହଉଛି ଦେଖିବ ଜଙ୍ଗଲ ଜାଗା ମାନଙ୍କରେ ବର୍ଷା ଟିକେ ବର୍ଷା ପରିମାଣର ଅଧିକା ରହୁଛି।
ହଁ ଇଆଡେ ଆମର ବର୍ଷା ବି ନାହିଁ ବର୍ଷା ତ ନାହିଁ। ଆମର ଇଆଡେ ଯଉ ଗରମ ହଉଛି।
ବର୍ଷା ନହବାରୁ ସବୁ ଏତିକି ହଉଛି ନା ଆଉ ବର୍ଷା ହଉଥିଲେ ଆସୁଭିଦା କାଇଁ ହ୍ନୁଅନ୍ତା ଆମେ ଦେଖୁଚୁ ଆମେ ଗଛ କାଟୁଉଚୂ। ଆମେ ଗୋଟିଏ ଗଛ ସପଜେ କାଟିଲୁ ଆମେ ଯଦି ଯୋଡିଏ ଗଛ ଲଗେଇ ଦିଅନ୍ତୁ। ଗଛ ଲଗେଇଦଲେ ମାନେ କୋଉ ଗଛ ଲଗେଇ ବା ଗଛ ଏଭଳିଆ ଗଛ ଆମେ ଲଗେଇବା ଯାହା ଫଳରେ କି ଫଳ ଦଉଥିବ
ହଁ।
ଛାଇ କରୁଥବ। ସପଜ ବର ଗଛ ହେଲା। ଅସ୍ୱସ୍ଥ ଗଛ ହେଲା ବର ଗଛ ନଗେଇଲେ ରାସ୍ତା କଡ଼ରେ ଛାଇ ବି ହବ। ଛାଇ ହବ।
ଛାଇ ହବ।
ଗଛର ଆକାର ବି ବଢିବ ବଡ ଆକାରରେ ଗଛ ହବ। ତେଣୁ ସେ ଗଛ ତାପରେ ଆଉ ରାସ୍ତା କଡରେ ଆମ୍ବ ଗଛ ଲଗେଇଲେ ବି ଭଲ। ଇଆଡେ ଫଳ ବି ହବ ଫଳ ପାଇବା ପ୍ଲସ ଆମେ ଗଛର ଛାଇପଇବା। ଇଆଡେ ଯଦି ଗୋଟାଏ ଜାଗାରେ ପାଞ୍ଚଟା ଗଛ ହେଇଗଲା। ଗୋଟେ ଗୋଟେ ମନେକର ମୁଁ ଗୋଟିଏ ନଗେଇଲି ଆପଣ ଗୋଟିଏ ନଗେଇବେ। ଆପଣଙ୍କ ଦେଖା ଦେଖି ଅନ୍ୟ ଲୋକମାନେ ଲଗେଇବେ। ସେମାନେ ବି ଏମତି ଯେ ସମସ୍ତେ ଆମେ ଗୋଟିଏ ଗୋଟିଏ ଗୋଟିଏ ଗୋଟିଏ ଗଛ ଗୋଟିଏ ଗୋଟିଏ ଗଛ ଲଗେଇ ଚାଲିବା। ଆଗକୁ ଆଗକୁ ତାହଲେ ଜଙ୍ଗଲ ସୃଷ୍ଟି ହେଇଯିବ ନା। ଜଙ୍ଗଲ ସୃଷ୍ଟି ହେଇଗଲେ ବର୍ତ୍ତମାନ ଆମେ ଯୋଉ ଅସୁବିଧାରେ ବର୍ତ୍ତମାନ ସମ୍ମୁଖୀନ ହଉଛୁ। ଏଇ ବର୍ଷା ପାଣି ସକାଶେ ସେ ପାଣିର ଅଭାବ ଆମ ପାଖେ ରହିବନି କାହିଁକି ନା ଜଙ୍ଗଲ ସୃଷ୍ଟି ହେଇଗଲା। ଜଙ୍ଗଲ ସୃଷ୍ଟି ହେଇଗଲା ପରେ ଆଁ ସେଇଠୁକୁ ବର୍ଷା ହବ। ବର୍ଷା ଆମେ ଆମେ ଯୋଉଟାକ ଚିନ୍ତା କରୁଛୁ ଯେ ନାଇଁ ଏଇ ଜିନିଷ ଟା କଲେ ଠିକ ହବ। ସମସ୍ତେ ଜାଣିବେ ନାଇଁ ପ୍ରକୃତରେ ଆମେ ଦେଖିଲୁ ଗଛ ଲଗେଇ
ବର୍ଷା ହଉଛି। ହବା ଦ୍ଵାରା ଆମେ ଯୋଉଁ ବିଲ ବାଡିରେ ଚାଷ ବାସ କରୁଚୁ। ସେ ସେଥିରେ ପାଣିର ଆଉ ଅଭାବ ରହିବନି କାହିଁକି ନା ପାଣିର ଅଭାବ ଯେତେ ହବା କଥା ସିଏ ଆଉ ହବ
ହବନି।
ଆମେ ସବୁବେଳେ ଚେଷ୍ଟା କରୁଛୁ।
ଚେଷ୍ଟା କରୁଚୁ ଯେ ପାଣିର ଅଭାବ କେବେ ନହଉ।
ମୁଁ ଆପଣ ଯୋଉଁ ଗୋଟା କହୁଛନ୍ତି ଠିକ। ସେଇଟା ବର୍ଷା ହଉନି ଆପଣ କେବେ ଚିନ୍ତା କଲେଣି ଯେ ବର୍ଷା କାହିଁକ କି ହଉନି ବୋଲି ସେଇଟା ଆପଣ ଚିନ୍ତା କରୁନାହାନ୍ତି। ଆପଣ ଆମେ ଏବେ ଗୋଟେ ଯୋଜନା କରିଥିଲୁ। ଯେ ସମସ୍ତେ ମିଟିଂ କରିକି ଗୋଟେ ଗଛ ଲଗେଇବା ପାଇଁ ସବୁ ଡାକିଥିଲୁ।
ସମସ୍ତେ।
ସମସ୍ତେ ସେଇଠୁ ମିଶିକିନା କଥା ହେଇଛୁ ଯେ ଆଗାମୀ ଦିନରେ ଯେତେବେଳେ ଏଇ ବର୍ଷା ଋତୁରେ ଯୋଉଁ ବର୍ଷା ଟା ଆରମ୍ଭ ହବ ସେ ବର୍ଷା ଋତୁରେ ଯେ ଆମେ ଶପଥ କରିଛୁ ସମସ୍ତେ ଯେ ସମସ୍ତେ ଦି ଦିଇଟା ଗଛ ଲଗେଇ ବୋଲି ପ୍ରତିଶ୍ରୁତି ଦେଇଚୁ। ଆଉ ତା ପୂର୍ବରୁ ଆମେ ସବୁ କହୁ ଜେଗାରେ ଲଗେଇବୁ ଯୋଉଠିକି ମାନେ ରାସ୍ତା ଅଛି ରାସ୍ତା ସାଇଡ କଡରେ
ରେ
ସବୁ ଚିହ୍ନ ଦିଆଇଛି। ସବୁ କାମ ସାରି ଦେଇଛୁ। ଅଳ୍ପ ଅଳ୍ପ ସବୁ କିଛିଟା ଜାଗା ଗାରେ ସବୁ ଆମେ ଗାତ ଖୋଳି ସାଇଲୁଣୁ।
ତାପରେ
ସେଇ ଗାତରେ ଆମର ଯଉ କମ୍ପୋଷ୍ଟ ଖତ ତିଆରି କରୁଚୁ। ସେଇ ଖତ ସବୁ ଗାତରେ ନେଇ ପକଉଚୁ। ପକେଇକି ସେଇ
ସେଇ ଜାଗାରେ ଆମେ ଗଛ ଲଗେଇବୁ ଗଛ ଲଗେଇ କୋଉ କୋଉ ଗଛ ଲଗେଇବୁ ସବୁ
ଆମେ ଚେଷ୍ଟା କରୁଛୁ ଆମ୍ବ ଗଛ ଲଗେଇବୁ ଅସ୍ଵସ୍ଥ ଗଛ ଲଗେଇବୁ। ଲଗେଇବୁ ବଉଳ ଗଛ ଲଗେଇବୁ। ବର ଗଛ ଲଗେଇବୁ। ତାପରେ ବିଭିନ୍ନ ପ୍ରକାରେ ଫଳ ଗଛ ଲଗେଇବୁ। ଫଳ ଗଛ ଲଗେଇବୁ। ତାପରେ ଛାଇ ହଉଥିବା ଗଛ ସେ କୁ ବି ଲଗେଇବୁ ଆମେ ଲଗେଇବା ଦ୍ଵାରା କଣ ହବ ଏଇ ଆମ ଅବିକା ଯଉ ଅନୁଭବ କରୁଛୁ ଯେ ବର୍ଷା କାଇଁ ହଉନି। ବର୍ଷା ତ ହବ କି ନହବ ସେ ତ ପର କଥା ଆମେ ଯଦି ସମସ୍ତେ ଏ ଏବେଠୁ ଚେଷ୍ଟା ଜାରି ରଖିବା ଆମେ କଣ ପାଣିର ରହିବ କି ଆମ ପାଖରେ କୁହନ୍ତୁ। ଏଇଟା ଠିକ୍ ନା ନାଇଁ। ଆମେ ଯୋଉଟା ଯୋଜନା କରୁଛୁ ଏଇଟା ଠିକ୍ ନା ନାଇଁ।
ଆଉ ଆଜିକାଲି ଦୁନିଆରେ ଯଦି ସମସ୍ତେ ଯଦି ଚାହାନ୍ତେ ଗୋଟେ ଗୋଟେ ଗଛ ଲଗେଇବା ତାହେଲେ ଆଜି ବର୍ଷାର ଅଁ ଇଏଟା ଲୋକମାନଙ୍କୁ ଜଣା। ପଡନ୍ତାନି ଆଉ ଲୋକ ମାନେ ବର୍ଷ ତତାର ହୁଅନ୍ତା କାହିଁକି ନା ଆମେ ଯିଏ ଯୋଉଠି ଗୋଟେ ଗଛ ଲଗେଇଛି ଆମେ ତାକୁ ହାଣ କିନା ନେଇ ଯାଉଛୁ ଜାଳ କରିଦଉଛୁ କି ଆମେ ଯାହା ନାହିଁ ତାହା କରୁଛୁ କିନ୍ତୁ ବାହା ଆମେ ଦେଖିବାକୁ ଗଲେ ଆମେ ନିଜେ ଯେ ଗଛ ଆମରି ପରି ଲୋକ ଲଗଉଛନ୍ତି ଆମେ ତାକୁ କାଟିକିନା ନେଇ ହେଇଯାଉଛି ଆଉ ଆମେ କାଟିକିନା ନେଇ ଆସିଲା ପରଠୁ ବର୍ଷା ହଉନି ଯିଏ ଲଗେଇଛି ସିଏ କଷ୍ଟ କଷ୍ଟରେ ରହୁଛି ଆମେ ହାଣିକି ଆଣିକି ବି କଷ୍ଟରେ ରହୁଛୁ କାହିଁକି? ନା ଆମେ ଜାଣନ୍ତେ ସିଏ ଯେମିତି ଗୋଟେ ଗଛ ଲଗେଇ ପାରିଲା ଆମେ ତ ସେମିତି ଗୋଟେ ଲଗେଇ କରିବା କିନ୍ତୁ ଆମେ ଲଗୁ କହୁନି ଆମେ ଖାଲି ହାଣିକିନା ଆଣୁଛେ ଏଇଟା କଣ ଠିକ୍‌?
ନା ନା ଏଇଟା ଠିକ୍ ନୁହଁ। ନାଇଁ ଏବେ ସମସ୍ତଙ୍କ ପରା ଆମେ ସେଇ କଥା ଟା କହିଛୁ। ଯେ ସମସ୍ତେ ସହଯୋଗ କର। ସମସ୍ତଙ୍କ ସହଯୋଗରେ ଆମେ ଏଭଳି କାମ କରିବା ଯେ ଆଗାମୀ ଦିନ ପାଇଁକା ଯେମିତି ଗୋଟେ ଭଲ ଭଲ ଜଙ୍ଗଲ ସୃଷ୍ଟି କରିବା ଯା ହଉ ଭଲ ଲାଗିଲା ତୁମ ସାଙ୍ଗେ କଥା ହେ କି।
ଏଇରା କିଏ?